ହ ହଁ। ହ୍ୟାଲୋ।
ହଁ।
ହଁ କନ କଣ ହ ।
ଏଇଠି ଶୋଇଛି।
ଶୋଇଛ ଖାଇସ ପିଇସାରିଲଣି?
ହଁ।
ଆଉ ଘର ସବୁ କଣ କରୁଛନ୍ତି?
ଘରେ ସବୁ ଉଁ ଘରେ ସବୁ ଶୋଇଛନ୍ତି
ଆଚ୍ଛା। ହଉ ଆ ହଁ ଆଜି ରବିବାରନା ନା ସେଥିପାଇଁ ମୁଁ ଭାବିଲି ଆଜି ସୋମବାର ବୋଲି ପଚାରିଥାନ୍ତି କଲେଜ ଯାଇଚ
ହୁଁ। ଆମର ଛୁଟି ରବିବାର ତ ଛୁଟି।
ତମର ରବିବାର ଛୁଟି?
ହଁ ହଁ।
ହ ତୁମର କେନ ଛଟି?
ହଁ ସିଏ ତମର ବା ଆମର ଛୁଟି।
କଣ ପାଇଁ ଛୁଟି ଆମର ତ ଖୋଲୁଛି ତମର କାହି ଛୁଟି ତମର କେ କେମିତି ହୁଏ ଆର ଗ-ଗମେଟ । ଆମର ଦାବି ପୂରଣ ହଉଛି ଆମର ସୋମବାର ବହେ ଛୁଟି। ଆମର ସୋମବାର ଛୁଟି।
ହଁ।
ହଁ ହଁ। ହଁ ହଁ।
ଭଲ ଆଉ
ହଁ ହଁ ଆମ ରବିବାର ଛୁଟି ଆମର ସୋମବାର ଛୁଟି।
ଆମର ସୋମବାର ଖୋଲା।
ହୁଁ -ହୁଁ ଆମେ ବୁଲିବୁ ଆମର ଗଣ୍ଡ
କଣ? ଆମର ଛୁଟି ନାହିଁ।
ଆଉ କଣ ଆମର?
ତମର କଣ ହେଇଥିବ ମୁଁ ଜାଣିନାହିଁ। ଆମର ତ ଛୁଟି ନୁହେଁ ସୋମବାରେ ରବିବାର ଗୋଟାଏ ଦିନ ଛୁଟି ଦଉଛନ୍ତି।
ଆମ ରବିବାର ଛୁଟି ଯୋଉଟା ଏଇଟା ସୋମବାର ଛୁଟି ହଉଛି।
ଓ ହୋ ଭଲ ଆଉ।
ହଁ।
ବୁଲୁଥିବ ଆଉ।
ଆଉ ତମେ ତମ ରବିବାର ବୁଲଛ।
ମୁଁ ରବିବାରେ ତ ବୁଲୁନି।
ଆଉ ତମେ ମାନେ ଅଭିିକା ସିନା ଘରେ ପଢ଼ୁଛ ଆଉ ଯେତେବେଳେ ପଦାରୁଥିଲେ।
ନା ମୁଁ ବୁଲି ନଥାନ୍ତି।
ନାଇଁ ଜମା କଣ ବୁଲି ଆସୁଥିବ?
ନା ମତେ ବୁଲି ଆସେନି।
ଘେନି ଘେନି ଯାଉଥିବ ଚାରିଆଡେ।
ମତେ ବୁଲି ଆସେନି, ମୋ ମଙ୍ଗଳବାର ଦିନ ବୁଲିଆକୁ ଯିବି।
ଓ ହୋ।
ଆଜି ଫଟୋ ଉଠେଇବି, ଯଦି ଟିକେ ମୁଁ ଯାହାକୁ ନେଇକି ଯାଉ ସେ ଫଟୋ ନ ଉଠେଇଲା
ହଁ ବେକ ମୋଡ଼ିବ ତୋର।
ତା ବେଳା ଖରାପ।
ଆଛା ଆଛା ଏମିତିଆ କଥା। ଇଏ ବି ଫୋନ୍ ନବନି। ଓ ହୋ ଭାଇ ଓଲଟା ଓଲଟା ଓଲଟା କେମିତି ହେଇଯିବ? ଓଲଟା କେମିତି ହେଇଯିବ? ଓଲଟା କେମତି ହେଇଯିବ ଯେ ହାଲୋ।
ଅଣ୍ଟା ଓଲଟା କରାଇଛି ନା।
ହଁ ମାନେ ତୁମେ କେମିତି ତା ଉପରେ ହେଇଯିବ? ସେ କେମିତି ତମ ତଳେ ହେଇଯିବ ଓଲଟା?
ସିଏ ମୋ ତଳେ ମୁଁ ତା ଉପରେ। ମୁଁ ତା ମୋ କଥାରେ ଚାଲିବ ନା।
ଆଚ୍ଛା ଆଚ୍ଛା ଏମିତି କଥା।
ହୁଁ ସେ କଥା କହିବ ମାନେ ପାଟିରେ ଅଠା ବୋଳି ଦେବି ପୁରା।
ଆଚ୍ଛା - ଆଛା। ଫେବିକୁଇକ୍ ପକେଇ ଦଉନ ସେ ଆଉ କିଛି କହି ପାରିବନି।
ହୁଁ ଲଗେଇଦେବି ତ, ସେ କଣ କଥା କହିବ ନା କଣ?
ହ ହଉ ଆଉ ଡରେଇ ରଖିଚ ତାହେଲେ ତାକୁ।
ହଁ।
ହୁଁ ଏମିତିକା ତାକୁ ଡରେଇ ରଖୁଛ।
ହଁ।
ହୁଁ - ହୁଁ। ହାଲୋ।
ହଁ।
ଆଉ। ହୁଁ ହେଲେ ଗୋଟାଏ ବେଳେ ତାହେଲେ କାଲି ଯାଉଛ ନା ମଙ୍ଗଳବାର ଦିନ।
ହଁ - ହଁ।
ଆଁ
ହଁ ବଢିଆ ଜାଗା ଖାଲି ଫଟୋ ଖାଲି ଫ ଫୋଟ ଉଠେଇବାକୁ ଯାଉଛୁ। ଆମର କିଛି କାମଧନ୍ଦା ନାହିଁ।
ହଁ ହ ତୁମର ଆଉ କଣ କାମଧନ୍ଦା ଥାନ୍ତା କି?
ଆଉ କଣ କାମଧନ୍ଦା କରନ୍ତି ନା କଣ
ହୁଁ
ମୁଁ କିଛି କାମଧନ୍ଦା କରିବି ହିଁ ନାଇଁ।
ମୋ ଇଚ୍ଛା ନାହିଁ।
ଆଛା ତମ ଇଛା ସବୁ ନା।
ଆଉ ମୋ ଇଚ୍ଛା ବିରୁଦ୍ଧରେ କି କାମ କାମ କରିଦବ କି
କଣ କହିଲ
ମୋ ଇଚ୍ଛା ବିରୁଦ୍ଧରେ କିଏ କାମ କରିଦବ କି?
ନାଇଁ ନାଇଁ ନାଇଁ ହଣା ଖାଇଯିବନି।
ହଁ
ହୁଁ ଅଣ୍ଡିରା ଚଣ୍ଡୀ ଆଉ।
ହୁଁ
ଉର୍ଦଣ୍ଡି ସୀତା କି ଆଉ
ନା ନା
ଆଉ
ଏମିତି କିଛି ନାହିଁ।
ଆଉ କେମିତି ତାହେଲେ
ଏତେ ଘୁଁ ଘାଁ କଣ ସାଉଣ୍ଡ ଆଉଚି?
କଣ?
ଏତେ ଘୁଁ ଘାଁ କଣ ସାଉଣ୍ଡ ଆଉଛି।
ଭାଇବ୍ରେଟ୍ ର ଟାଇପିଙ୍ଗ ଫାଇପିଙ୍ଗ।
କାମ କରୁଚି। କାମ କରୁଚି।
କି କାମ କି?
ହଁ ସେଇ କାମଟା ଆଉ ଗୋଟେ କାମ ଅଛି ଆଉ।
କି କାମଟା ସେଇଟା କହୁନ।
ସେ କାମ ଅଛି ଗୋଟେ।
କି କାମଟା ତ କହୁନାହାନ୍ତି।
ସେ କାମ ଅଛି ଆଉ ଏ କହିହବନି। ଆଉ ଆଉ ସମସ୍ତଙ୍କ ଦେହ ଭଲ ଅଛି। ହ୍ୟାଲୋ ହ୍ୟାଲୋ ତମ ଘରେ ଆ ଓ ତମ ଦେହ ଭଲ ଅଛି ତ।
ହୁଁ ମୋର ନା ମୋର ନାହିଁ।
ତମର ନାହିଁ କଣ ନାହିଁ?
ଦେହ ଭଲନାହିଁ।
ଓ ହୋ
ହଁ।
ହୁଁ।
ତୁମର ସେସବୁ ଠିକ୍ ଠାକ୍?
ହଁ ଅଛି ଠିକ୍।
ଭଲ ଆଉ।
ହୁଁ। ଆଉ ତମେ ଏବେ କୋଉଠି?
ମୁଁ ଏବେ ଅଛି ଏଠି ଆଉ ଆମର ଫାଲକନ ପାଖେ ଆଉ।
କଣ କଲ?
ବସିଚି ଆଉ କଣ କରିବି।
ଓହୋ। ଆଉ ତମ ନନ୍ଦନକାନନ କଣ କଣ ସବୁ ଅଛି?
ନନ୍ଦନକାନନ ତ ବହୁତ ପ୍ରକାର ଅଛି। କେତେ ନାଁ କହିବି?
ପ୍ରକାରର ନାଁ କୁହ?
ବହୁତ ପ୍ରକାରର ନାଁ ଏମତି ଅଛି ଶାଗୁଣା, ଚିଲ, ବଗ ଥଣ୍ଟିଆ, ଚାମଚ, ବଗ ଆଉ ହଂସ, ମୟୂର ଶୁଆ, ଶାରୀ
ମୟୂର ଅଛି?
ଭାଲୁ, ହାତୀ ଘୋଡ଼ା, ହରିଣ, କୁମ୍ଭୀର, ସାପ ଜିରାଫ, ଓଟପକ୍ଷୀ ଆଉ ଗେଣ୍ଡା, ଜଳହସ୍ତୀ ମାଙ୍କଡ଼, ବିଲେଇ
ବିଲେଇ କଣ ବିଲେଇ କଣ ତମର ନନ୍ଦନକାନନରେ ଅଛି?
ହଁ ଅଛି ପିସ୍ କ୍ୟାଟ୍ ହଁ ଏବେ ଏବେ ନୂଆ ନୂଆ ଆସିଛି ନା ଆଫ୍ରିକାରୁ। ସେ ବିଲେଇ ଗୁରାକ ବଡ଼ ବଡ଼ ଗୁରା ବିଲେଇ ଗୁରା ଆସିଛନ୍ତି ଆଫ୍ରିକାରୁ
ସତରେ?
ହଁ।
ମତେ କେତବେଳେ ଦେଖେଇବ ଆଉ।
ହଉ ଆଉ। ଏ ଏବେ ଆସିଛି ଏଇ ହେଇଗଲାଣି ଚାରି ପାଞ୍ଚ ମାସ ହବ ଆସିଛି ତ ବଡ଼ ବଡ଼ ବିଲେଇ ଗୁ ପୁରା ଦେଖିବାକୁ କଣ କହିଲ ପୁରା ସିଂହ ଭଳି ଆ ଦେଖିଆକୁ ସେ ବିଲେଇ ଗୁରାକ।
ସତରେ ମତେ ଦେଖେଇବ ତାହେଲେ ହେଲା।
ହଉ ଆଉ, ଆସ କେବେ ବୁଲିବ ଦେଖିବ ଆଉ। ଏପଟେ ଭାଲୁ ବାଡ ଭାଲୁ, ଝିଙ୍କ ଅ ଆଉ
ଝିଙ୍କ ବି ଅଛନ୍ତି? ଜିଙ୍କ ବି ଅଛନ୍ତି?
ହଁ ଝିଙ୍କ ଅଛନ୍ତି।
ହୁଁ ଉମ୍ ଝିଙ୍କ କଣ କରେ?
ଝିଙ୍କ କଣ କରେ ମତଲବ?
ଝିଙ୍କ କେମତି ମାରିଦିଏ ମଣିଷକୁ?
ସେଇ ତାର ଯୋଉ ଯୋଉ ଦେହରେ କଣ୍ଟା କଣ୍ଟା ଦେହରେ ଯୋଉ କଣ୍ଟା କଣ୍ଟା ଥାଏ ସେ ସେୟାକୁ ଉ ତାକୁ କରିକିନା କା ଦେହରେ ଗେବିଚି ଆଉ।
ହଁମ।
ଆଉ ତମେ କଣ ଦେ
ତାହେଲେ ଯିଏ
ଦେଖିନ କଣ ତମେ?
ମୁଁ କେବଳ ଭାଗ ବାଘ ଭାଲୁ ଭାଲୁ ସିଂହ ହାତୀ ଆଉ ଜିରାଫ ଗୋଟେ ଦେଖିଚି। ମାଙ୍କଡ ଅଁ ଚାରି ପାଶଟା ଦେଖିଚି। ଆଉ ମୁଁ ଆଉ କିଛି ଦେଖିନି।
ଆଚ୍ଛା ଆଚ୍ଛା।
ମୟୂର ଦେଖିଚି ମୟୂର ଟା ଦେଖିଛି। ଶୁଆ ଗୋଟେ କଣ ଦେଖିଛି। ଶୁଆ ନା ଏଇଟା କଣଟା ମୁଁ ଜାଣିନି। ଦେଖିଛି ସେମିତି ଗୋଟେ କଣ ଆଉ ମୁଁ ଆଉ କିଛି ଜାଣିନି ଆଉ। କିଛି ଦେଖିନି ମୁଁ ଜାଣିନି।
ଆଚ୍ଛା ଆଛା ହଉ ଆଉ ମୁଁ ତମ ପରେ କଲ କରୁଚି ଆଉ କାମ ଅଛି।